ହାଲୋ।
ଆପଣଙ୍କୁ ମୋ କଥା ପୁରା ସ୍ପଷ୍ଟ ଭାବରେ ଶୁଭୁଛି।
ହଁ ସବୁଛି।
ଆପଣ ବୋଧେ ଏବେ ଚାରିଟା ରାତିରୁୁ ଉଠିକି ସବୁ ନିତ୍ୟକର୍ମ ସାରିକି ରୋଷେଇ ବାସ ଠାକୁର ପୂଜା ଆପଣଙ୍କ ସ୍ଵାମୀଙ୍କୁ ଖାଇବାକୁ ଦେଇକି ଡୁଟି ପଠେଇ ଏଇ ସବୁ କାମ ସରି ଛାଡିକି ଏବେ ଆପଣ କଣ ପୁନର୍ବାର ପୁଣି ଶୋଇଛନ୍ତି କି?
ନାଇଁ ବସିଚି ଆଉ ଶୋଇବେି ଆଉ କଣ ଶୋଇ ହବ ନା ପୁଣି ଖାଇବେ। ଦିଏ ମହାରାଣୀ ଉଠିବେ ଆମର ସିଏ ଗାଧା ପାଧା କରି ଖାଇବେ ତାଙ୍କୁ କରିଦେବି। ଫେର ମଜା ଦେହ କରିବି ଶୋଇବା ଆଉ ଶୋଇବାର ଅଛି ନା। ସେଇ ତିନିଟା ଚାରି ଟା ହବ ଟିକେ ଶୋଇବି ନହେଲେ ନାଇଁ।
ଦେଖନ୍ତୁ ଆପଣଙ୍କର ତ ସ୍ଵାମୀ ଡ୍ୟୁଟି ପଳେଇଲେଣି ଆଉ ଆପଣଙ୍କର ପୁଅ ତ ତା କାମକୁ ପଳେଇଲେଣି। ଆଉ ଯୋଉ ଦୁଇ ମହାରାଣୀ ଶୋଇଛନ୍ତି ତାଙ୍କୁ କହିବ କି ହୋଉଚି ତାଙ୍କୁ କହିବ କି ସେ ନିଜେ ଉଠିକି ନିଜ ଖାଇବା ନିଜେ ବନେଇକି ଖାଇଦେବେ ଆପଣଙ୍କୁ ଜମା ଆଉ ଜମା ବି ଡିଷ୍ଟର୍ବ କରିବେନି ବୁଝିଲେ।
ମୁଁ ବଡେ ଯେତେ ପୋକକା ପଦ ସାନ ଖାଇଦବ କରିକି ବଡ ଖାଇବନି ବଡ ଖାଇ ସିଙ୍ଗ ହବ ବିରି ପିରି ହବ ସାନ ଖାଇଦବ, କରିକି
ଆପଣ ଏବେ ଶୋଇଥାନ୍ତୁ ମୁଁ ଏବେ ଅଣ୍ଡା ପିଠା କରିକି ମୋର ଆଉ ମୋ ଭଉଣୀର ଖାଇବୁ ଆପଣ ନିଶ୍ଚିନ୍ତରେ ଶୁଅନ୍ତୁ।
ହଁ।
ଆଉ ମୁଁ କହୁଥିଲି କି ଆ ଆପଣ ଙ୍କ ସ୍ଵାମୀ ଏବେ ଯୋଉ ସାଢ଼େ ସାତଟା ବେଳେ ମତେ ଫୋନ କରିଥିଲେ, ମୁଁ ଫୋନ୍ ଫୋନ୍ ଟା ଉଠେଇଲି ଫୋନ୍ ଟା ଉଠେଇଲା ପରେ ମୁଁ ତାଙ୍କୁ ପଚାରିଲି ଆପଣ ପହିଚିଲେଣି ସେ କହିଲେ ହଁ ମୁଁ ତ ଦି ଘଣ୍ଟା ହେଲାଣି ପହଞ୍ଚି ସାରିଲଣି ତୁ ମତେ ଏବେ ମୁଁ ପହଞ୍ଚିଲିଣି କି ନାହିଁ ତାପରେ ମୁଁ ତାକୁ ପଚାରିଲି ଏବେ କଣ ଫୋନ୍ କରିଚ ତାହେଲେ ତାପରେ ସେ କହିଲେ ମାମା ଦେଲୁ ତାପରେ ମୁଁ ଯେତେବେଳେ ମାମା କୁ ଦେଲି ମୋ ମାମା ଙ୍କୁ କଣ କହିଲେ ଆପଣ ଟିକେ କହିବେ କି?
ତ ମୁଁ କହିଁ କହିବି ମୁଁ କଣ କହିବି।
ନା ସିଏ ଗୋଟେ କଣ ଆଣ୍ଟିଙ୍କ ବିଷୟରେ କହୁଥିଲେ ସେଇ କଥା ମୁଁ ପଚାରିବାକୁ ଚାହୁଁଥିଲି।
ସେଥିରୁ ଆପଣ କଣ ମିଳିବ ସେଥିରୁ ହ ତମେ କଣ ପାଇଁ ଫୋନ କରିଥିଲ କୁହନ୍ତୁ ସେ କଥାରୁ ଆମର କଣ ମିଳିବ।
ମୁଁ ଏଇ କଥା ଜାଣିବା ପାଇଁ ହିଁ ଫୋନ କରିଥିଲି କି ସିଏ ହଉଚି ଆ ଆ ମାନେ ସେ ଯୋଉ ଆଣ୍ଟିଙ୍କ ବିଷୟରେ କଥା ହଉଥିଲେ ସେ ଆଣ୍ଟି କଣ ଆଜି ସକାଳେ ଉ ଡ୍ୟୁଟି ଗଲା ବେଳେ ଆପଣଙ୍କ ସଙ୍ଗେ ଦେଖି ଦେଇେଇଥିଲି କି
ହଁ।
ଆଚ୍ଛା ଆଚ୍ଛା ତାହେଲେ ତ ସେ ନିଶ୍ଚିନ୍ତ ପଚାରିଥିବେ। ହଉ ଆପଣ ତାହାକୁ ଉତ୍ତରେ କଣ ଦେଲେ?
ରେ ହଁ ଯାଇଚି।
ହଁ ତାଙ୍କ ଝିଅ ତ ତାଙ୍କ ଝିଅ ତ ଆମ ଘରେ ସବୁବେଳେ ରହୁଚି ତ ସିଏ ଜାଣି ଦଉଥିବ ଆମେ କଣ କଣ କଥା ହେଉଛେ ହେଲେ ସେ ଜାଣିନାହିଁ କି ଆମେ କେଉଁ ବିଷୟରେ କଥା ହେଉଛେ ମାନେ ଡ୍ୟୁଟିଟା କଣ? ଏ ସବୁ ବିଷୟରେ ଜାଣିନାହିଁ ଡିଉଟି ର ଜାଗା କୋଉଠି ଏସବୁ ବିଷୟରେ ମଧ୍ୟ ଜାଣିନାହିଁ। ତ ଆପଣ ଭାବୁଥିଲି କି ଆପଣ ଆଜି ସକାଳଟା ଖାଇବେ ଆପଣ ଦୁଇ ଝିଅ ମାନେ ଗେଲି ଝିଅଙ୍କ ପାଇଁ କଣ କରିଛନ୍ତି।
ଗଲି ଝିଅ ଭାରି ବଦମା ସିଏ। କଥା ଶୁଣୁନାହାନ୍ତି ଶୋଇକି ରହିଛନ୍ତି ଲୋକଙ୍କ ଘରେ ଶୋଇକି ଉଠିକି ଗାଧୋଇ ପାଧି ମନ୍ଦିର ଫନ୍ଦିର ଯାଇକି ଆସୁଛନ୍ତି। ଆଠଟା ହେଲା ଶୋଇଛନ୍ତି ଖାଇବାକୁ କରୁଛ। ଚିକେନ ଅଛି ପକୋଡା କରିଦେବି ପିଠା ଅଛି ଖାଇବେ। ପୁରୀ ଅଛି ଖାଇବେ ପଖାଳ ଅଛି ଖାଇବେ ଯାହା ଖାଇବେ ଖାଇବେ।
ନାଇଁ ଦେଖନ୍ତୁ ଆପଣ ଏଇଯାଏଁ ବୁଝିପାରିଲେନି ଭୁଲ ଟା ଆଉ ଆପଣଙ୍କ ଦୁଇ ଝିଅ ମାନେ ବହୁତ ଲେ ମାନେ ମଧ୍ୟରାତ୍ରି ଯାଏଁ ମଧ୍ୟ ମାନେ ପୁରା ବହୁତ ରାତିରେ ଯାଏ କାମ କରୁଚନ୍ତି ବସିକି ଯୋଉ ଯୋଉ କାମର ପଇସା ହିଁ ଆପଣ ଯୋଉ କାମର ପଇସା ହିଁ ଆପଣ ହଉଛି ନେଇକି ଖର୍ଚ୍ଚ ବାର୍ଚ୍ଚ କରୁଛନ୍ତି। ତ ସେଥିପାଇଁ ସେମାନେ ସକାଳୁ ଟିକେ ଡେରିରେ ଉଠନ୍ତି। ଏଇଟା କଣ ଆପଣ ଜାଣିନାହାନ୍ତି ବାରମ୍ବାର କହି ହଉଛନ୍ତି କି ସେମାନେ ଡେରି ଉଠନ୍ତି ଡେରିରେ ଉଠନ୍ତି।
ହୁଁ ସେ ତ ବେଣୁଶୁ ଉଠିକି ବେଣୁଶୁ ଉଠିକି ଗାଧେଇ ପାଧେଇ ଖାଇ ଦେଇେଇକି ଶୋଉନାହାନ୍ତି ଡେରି ଉଠି ଉଠନ୍ତି ମାଇକିନା ଝିଅ ଦିଟା ଏତେ ଡେରିରେ କଣ ଉଠିବ? ଏଁ କାହା ଘରେ କିଏ କୋଉ ଝିଅ ଛୁଆ ଉଠୁଛନ୍ତି ଦେଖି ଦଶଟା ରାତି ଦଶଟା ଦିନ ଦଶଟା ହବ? ଏ କେଦୁର ଶୋଇବେ ଏଁ ଗାଧୋଇ ପାଧେଇ ଖାଇ ପିକି ନିତ୍ୟ କର୍ମସାରୀ ଶଉନା କିଏ ମନା ହଉ ଗାଦଉଛୁ। ଏଇଭଳିଆ ହଉଛନ୍ତି ଆଉ କଣ କରିବି ଆଉ?
ଆପଣ ଯେମିତି କହିଲେ ଯେମିତି କି ଆପଣ ସକାଳ ଚାରିଟା ରାତିରେ ଉଠିକି ପୁଣି ଆଠଟା ନଅଟା ବେଳକୁ ଶୋଇ ପଡୁଚନ୍ତି ଆପଣ ସେମିତି ଯାଉଛନ୍ତି ଆପଣଙ୍କ ଝିଅ ମାନେ ସେମିତି କରନ୍ତା ହେଲେ ଆଉ। ମାନେ ସକାଳ ରାତି ଚାରିଟା ରୁ ଉଠିବେ ପୁଣି ନିତ୍ୟ କର୍ମ ସାଇକି ଶୋଇ ପଡିବେ ତ ଲାଭ କଣ ସେମିତି କଲେ?
ଲାଭ କଣ ଝିଅ ଛୁଆ ସକାଳୁ ଉ ଉଠିବା ଟା ଭଲ ଦଶଟା ପର୍ଯ୍ୟନ୍ତ ଶୁଅନ୍ତି ନା।
ଦେଖ ଦେଖନ୍ତୁ ସକାଳୁ ଉଠିକି ପୁଣି ଶୋଇପଡ଼ିବାଟା ବି ତ କଣ ଭଲରେ ଯାଉଛି ମୋତେ ମୁଁ ତ କାହିଁ ବୁଝିପାରୁନି ଆ ଆପଣ ବୁଝିଥିବେ ଆପଣଙ୍କ ଗାଁ ରେ ବୋଧେ ସେମିତି କରୁଥିବେ। ଆଉ ଆପଣ ଆପଣଙ୍କ ବାପ ଘରକୁ ଆପଣ ଶେଷ ଥର ପାଇଁ କେବେ ଯାଇଥିଲେ?
ହଁ ମୁଁ ଯାଏ ସବୁବେଳେ ପନ୍ଦର ଦିନି ମାସରେ ଥରେ ଯାଏ।
ଅଚ୍ଛା ଅଚ୍ଛା ଆଉ ଆପଣଙ୍କର ବାପ ଘରେ ସବୁ କିଏ କିଏ ଅଛନ୍ତି? ମାନେ ଆପଣଙ୍କର ମୁଁ ଜାଣିବାକୁ ପାଇଥିଲି କି ଆପଣଙ୍କର ଦୁଇଟି ଅଜା ଥିଲେ। ମାନେ ସରି ଅଜା ନାହିଁ ଆପଣଙ୍କର ଦୁଇଟି ଜେଜେ ଥିଲେ। ଏଇଟା କଣ ଠିକ କଥା?
ହଁ ହଁ।
ଦୁଇଟି ଜେଜେ ଏ ମାନେ ସରି ଗୋଟିଏ ଜେଜେ ଦୁଇ ଟି ଜେଜେମାଙ୍କୁ ହଁ ଦିଟା ଜେଜେମାଙ୍କୁ ବିବାହ କରିଥିଲେ ତ ଆପଣଙ୍କର ପ୍ରଥମ ଜେଜେମାଙ୍କର ସବୁ ପି ପିଲାପିଲି କଣ କଣ ଥିଲେ ସବୁ?
ତାଙ୍କର ଚାରି ପୁଅ ଥିଲେ ଦି ଝିଅ ଥିଲେ ତିନି ଝିଅ ଥିଲେ ତିନି ଝିଅରୁ ଦି ଗୋଟେ ଝିଅ ବାହା ହେଇନଥିଲେ ମରଜାଇଥିଲେ ଆଉ ଦିଟା ଝିଅ ବାହା ହେଇ ଯାଇଥିଲେ ଆଉ ତାଙ୍କର ସବୁ ଆଗ ପୁଅ ମାନେ ସବୁ ମରିଗଲେଣି ଆଉ ଝିଅ ଦିଟା ବି ମରିଗଲେଣି ଯୋଇଁ ମାନେ ବି ମ ରିଗଲେଣି ଆଉ ବୋହୁ ଦିଇଟା ମରିଗଲେଣି ଆଉ ଦିଇଟା ବୋହୁ ଅଛନ୍ତି। ଆଉ ପଛ ସ୍ତ୍ରୀ ରେ ଜମାର ତିନିଟା ବହୁ ଅଛନ୍ତି। ଦିଇଟା ପୁଅ ଅଛନ୍ତି ଗୋଟେ ପୁଅ ମରିଗଲେଣି। ଆଉ ତାଙ୍କ ଝିଅ ବାହା ହେଇନଥିଲେ ଅଛନ୍ତି। ସେଇମାନେ ପ ଚାରୁଚନ୍ତି ଆମ ବାପା ବୋଉ ତ ଗଲେଣି ମୋ ଦି ଭାଇ ବାହାରେ ଯେତେ କାମ କାର୍ଯ୍ୟ ହୁଏ ଭଲ ମନ୍ଦ ହୁଏ ତାଙ୍କ ଘରେ ରହି ଖାଇ ପିଇକି ଆଶୁ ସେମାନେ ଡାକନ୍ତି କାମ କାର୍ଯ୍ୟ ରେ ଯିଏ ଡାକନ୍ତି ସବୁ ଯାଉ ଆଉ ସେ ଭାଇ ମାନ ସବୁ ଅଛନ୍ତି ଆଉ।
ଓହୋ ଭଲ ହେଲା ଏମିତି ମିଳିମିଶିକି ରହିବା। ରହିଲେ ସମ୍ପର୍କ ବଢେ ସମ୍ପର୍କ ବଢିଲେ ଆମ ବନ୍ଧୁବାନ୍ଧବଙ୍କ ବନ୍ଧୁ ବାନ୍ଧି ବାରେ ସମ୍ପର୍କ ନିବିଡ଼ ହୁଏ। ଏମିତି ରହିବା କଥା ଏଥିରୁ ମୁଁ ଜାଣିବାକୁ ପାଇଲି କି ଆପଣଙ୍କର ବାପଘର ଲୋକ ବହୁତ ଭଲ ମୁଁ
ହଁ ହଁ।
ଆଉ ମୁଁ ଜାଣିବାକୁ ପାଇଥିଲି ଆପଣଙ୍କର ଦୁଇ ଭାଇ ଗୋଟେ ମାସରେ ଏକାଥରେ ଚାଲିଗଲେ ଏଇଟା କଣ ସତ? ହ
ହଁ ଦାଦା ଆଉ ଭାଇ ଚାଲିଗଲେ ମାସେ ଭିତରେ
ଓହୋ ଆପଣଙ୍କର ବଡ ଭାଇ କୋଉଠି ରହୁଥିଲେ କି?
ସେ ବମ୍ବେ ରେ ରହୁଥିଲେ।
ତାଙ୍କର କର୍ମ ପାଇଁ ସେମାନେ ଗାଁକୁ ଆସିଥିଲେ ନା ନାହିଁ?
ନା ଦୂର ବାଟ ସେ ପିଲାମାନେ ଆସିଲେନି ଆଉ ସେଇଠି କର୍ମ କରିଦେଲେ ଏ ଏଠି ମାନେ କଲେ ଆଉ ମିଶିକି ଆଉ। ସେ ସେଠି କଲେ ଆଉ ଆସିଲେନି ଆଉ।
ହଁ ହଁ ଯେହେତୁ ସେ ସେଇଠି ଘର ବାଡି ଭଲ ମନ୍ଦ କରିକି ଛୋ ଛୋଟ ବେଳୁ ଏତେ ବୟ ଛୋଟ ବୟସରୁ ରହିଥିଲେ ତ କାହିଁକି ବା ଏଠିକି ସେ ଆସିକି ଅଯଥା ଅଯଥାରେ ଏତେ ପଇସା ବି ଖର୍ଚ୍ଚ କରିଥାନ୍ତେ ପୁଣି ବହୁତ ତ ଦୁଃଖ ପୁଣି ଏଠି ଲୋକମାନଙ୍କୁ ଖାଇବା ପିଇବାକୁ ଅଧିକ ସଂଖ୍ୟାରେ ଦବାକୁ ପଡିଥାନ୍ତା। ସେ ଠି ବରଂ କମ ସଂଖ୍ୟାରେ ହେଇଗଲା। ସେଠି ସେ କଣ ଫ୍ଲାଟ୍ କି କିଣିକି ରହୁଥରେ ଘରେ।
ହଁ ଫ୍ଲଟ୍ କିଣି ଚନ୍ତି ଜାଗା କିଣିଛନ୍ତି ସବୁ ବହୁତ ରକମ ସେ କର କରିଦେଇଯାଇଥାନ୍ତା ପିଲା ଛୁଆଙ୍କ ପାଇଁ ଅସୁବିଧା କି କିଛି ନାହିଁ।
ଅହ ତାହେଲେ ନିଜେ କିଛି ଉପଭୋଗ କରିପାରିଲେ ନାହିଁ ଏଇଆ ହଉଛି କଥା ଆଉ ହଉଛି ତାଙ୍କ ପିଲା ଛୁଆ ଏବେ ସବୁ ବଡ଼ ହେ ହେଇଗଲେଣି ଚାକିରି ବାକିରି କଲେଣି ନା ଛୋଟ ହେଇକି ଅଛନ୍ତି?
ନା ସବୁ ପାଠ ପଢୁଛନ୍ତି ଚାକିରୀ କେହି କରିନାହାନ୍ତି। ପାଠ ପଢୁଛନ୍ତି ଆଉ।
ତାଙ୍କର କେତେ ପିଲା ଛୁଆ?
ଗୋଟେ ଝିଅ ଗୋଟେ ପୁଅ।
ଆଉ ସେମାନେ ଏବେ ମୁମ୍ବାଇ ରେ ଅଛନ୍ତି ନା ଗାଁକୁ ପଳେଇଆସି
ନା ଶ୍ ସେଇଠି ଅଛନ୍ତି ଗାଁକୁ କାହିଁକି ଆସିବେ ସେମାନେ। ସେମାନେ ଗାଁକୁ ଆସିବେନି ତା ବାପା କରିଦେଇ ଯାଇଛି ସେ ସେଇଠି ରହିବେ। ସେ କାହିଁକି ଆସିବେ ଗାଁ କୁ
ଆପଣଙ୍କର ଭାଇ ସେଠାରେ କେତେଟା ଫ୍ଲାଟ୍ କରିଛନ୍ତି?
ଅ
ହ
ଦିଟା ତିନିଟା ଜାଗା କରିଦେଇଯାଇଛି। ଗୋଟେ ଆପାର୍ଟମେଣ୍ଟ କିଣି ଦେଇଯାଇଛି ଚାରିତାଲା ଉପରେ। ଆଉ ଅଛି ତା ସବୁ କରିଦେଇଚି ଆଉ ଭଲ ମନ୍ଦିକି ଆଉ।
ଓହୋ ଯାହା ହଉ ତାଙ୍କର ଜଣେ ପୁଅ ଅଛନ୍ତି ସେଇ ସବୁ ଜିନିଷକୁ ଆଗେଇ ନବା ପାଇଁ ତାଙ୍କର ଜଣେ ପୁଅ ଅଛନ୍ତି ଏଥିରୁ ଜଣା ପଡିଲେ କି ଆ ଆପଣଙ୍କର ବଡ ଭାଇ ବହୁତ ଅ ବହୁତ ଧନୀ ଲୋକ ଥିଲେ ବୋଲି। ଧନୀ ଲୋକ ଥିଲେ ତ?
ଆଜ୍ଞା।
ଆଉ ଆପଣଙ୍କର ଭାଉଜ ସେଇଠି ଅଛନ୍ତି ନା ଗାଁକୁ ପଳେଇ ଆସ
ନା ସେଇଠି ଅଛି ସିଏ କାହିଁ ଗାଁକୁ ଆସିବ। ସିଏ ଆହୁରି ଚନ୍ଦିରୀ ଖଣ୍ଡେ ସେ ଗାଁକୁ ଆସିବନି ତା ପିଲା ଅଛନ୍ତି ସେ ଗାଁକୁ ଆସିବନି।
ନାଇଁ ପିଲାପିଲି ତ ବଡ ହେଇଗଲେଣି ଆଉ କାହିଁକି ଗାଁକୁ ଆଦ
ହଁ ଛୁଆମାନେ ପାଠ ପଡୁଛନ୍ତି ଆଉ ସିଏ କାହିଁ ଗାଁକୁ ଆସିବେ।
ତାଙ୍କ ଇଚ୍ଛା ଯେତେ ହବ ଯଦି ଆସେ ଆସିବେ ନ ନାଇ ଆଉ ତାଙ୍କୁ କିଏ ବାଧ୍ୟ କରିବା।
ଆଉ ଆପଣଙ୍କର ସାନ ଭାଇ ସେ ଭଲ ଅଛନ୍ତି?
ହଁ ସିଏ ଭୁବନେଶ୍ଵରର ଏଇଠି ସେ ଜାଗା କିଣିକ ଘର କରିକି ଦିତାଲା ଘର କରିକି ତଳ ଭଡା ଦେଇଛନ୍ତି ଉପରେ ରହିଛନ୍ତି। ସେଇଠି ଅଛନ୍ତି।
ଦେଖନ୍ତୁ ଏ ଆପଣଙ୍କର ବାପା ଆଉ ବୋଉ ଭଲ କର୍ମ କରିଥିଲେ ବୋଲି ତାଙ୍କର ପୁଅ ଦିଟା ଭଲରେ ଅଛନ୍ତି ଆଉ ତାଙ୍କର ଝିଅ ମାନେବି ଭଲରେ ଅଛନ୍ତି ଯେମିତିକି ଆପଣ ଆପଣ ତ ବହୁତ ଭଲରେ ଅଛନ୍ତି ଆପଣ ତ ନିଜେ ଜାଣି ପାରୁଥିବେ।
ହଁ ମୁଁ ବହୁତ ଭଲରେ ଅଛି ଜାଣିପାରୁଛି।
ମୋ ବାପାଙ୍କ ଭଳିଆ ଗୋଟେ ରାମ ଅ ଭଳିଆ ସ୍ୱାମୀଟେ ପାଇକି ଆପଣ ସତରେ ବହୁତ ଭଲରେ ଅ।
ହଁ କାହିଁକି କହୁଛ ଭଲରେ ଅଛି। ଡେଲି ହଁ।
ମୋ ବାପାଙ୍କ ଭଳିଆ ସ୍ୱାମୀ ପାଇକି ଆପଣ ସତରେ ବହୁତ ଭାଗ୍ୟବାନ। ହଉ ତାହେଲେ। ମତେ ଲାଗୁଛି ଆପଣଙ୍କୁ କା ସକାଳେ ରାତି ଚାରିଟାରେ ଉଠିଥିବାରୁ ଆପଣଙ୍କୁ ବୋଧେ ନିଦ ଲାଗିଲାଣି ବହୁତ। ସେଥିପାଇଁ ଆପଣ ଶୋଇବାକୁ ଚାହୁଁଛନ୍ତି ମୁଁ ଆଉ ଆପଣଙ୍କୁ ଡିଷ୍ଟର୍ବ କରିବିନି ଆପଣ ଯାଆନ୍ତୁ ଶୋଇପଡିବେ ମୁଁ ଆଉ ଟିକେ ସମୟ ପରେ ଆପଣଙ୍କୁ ପୁଣି ଥରେ ଆଉ ଥରେ ଡାକିବେ ଆଉ ଆପଣ ଉଠିବେ ଆଉ ମୋ ସହିତ କଥା ହେବେ ଆଉ ଆପଣ ପୁଣି ତାପରେ ନିଦ୍ରାରେ ଯିବେ। ଏବେ ମୁଁ ତାହେଲେ ରଖୁଛି ଆ
ହଁ ରଖନ୍ତୁ। ଓହୋ।